ହଁ କଣ କରୁଥିଲୁ?
ହ୍ୟାଲୋ। ହଁ ଆପା ଜୟଗୁରୁୁ କେମିତି ମନେ ପଇଲା।
ହଁ ମନେ ପଡି଼ଲା ଆଉ ମୁଁ କହିଲି କଣ କରୁଛି ଟିକେ ଫୋନ୍ କରିଦିଏ ଆଉ।
ଏ ଦୋକାନରେ ବସିଛି ଆଉ।
ହୁଁ ହୁଁ।
ହୁଁ ହଁ ଭଲ ସେମିତି ଆଉ। ଏ ଦୋକାନ ତ ଆସିକି ଖାଇ ପିଇକି ଖୋଲୁଛି ଦୋକାନ ଆଉ।
ଉଁ ହୁଁ ରୋଷେଇ ସାରିକି ଆସଛୁ ହାରି।
ହଁ ରୋଷେଇ ଆଜି ପରିବା ନଥିଲା ଖାଲି ଭାତ, ଡାଲି, ବାଇଗଣ ଭାଜି ଦେଇକି ଆସ ଚି ଆଉ ଆଳୁ ସିଜେଇ ଦେଇଚି ଆଉ।
ଉଁହୁଁ ଝିଅ ସ୍କୁଲ ଯାଇଚି?
ହଁ ଝିଅ ସ୍କୁଲ ଯାଉଚି ସାଢ଼େ ସାତଟାରେ ଆସିବ ବାରଟା।
ବାପୁଆ ନାହିଁ କି? ହୁଁ ଭଲ। ଉଁ ମୋ ଝିଅ ତ ସ୍କୁଲ ଯାଇଚି ଦଶଟା କୋଡିଏ ଗଲେ ଆସିବ ଚାରଟା କୋଡିଏ ଆଉ।
ହଁ ନାଇଁ ଆ ଆ ମୋ ଝିଅର ବି ବି ହେଇଯିବ ଆର ବର୍ଷକୁ ଦଶଟାରୁ ଚାରିଟା। ସେ କେମିତି ଛୁଆଟେ ହଁ କେମିତି ଛୁଆ ଟେ ରହିବ କେଜାଣି।
କାଇଁ ଏତେ ଇଂଲିଶ ମିଡିୟମ ଛୁଆଙ୍କର ତ ଏମିତି ନ ଥାଏ।
ନାଇଁ ଅଛି ନା ୱାନ୍ କ୍ଲାସ ରୁ।
ନାଇଁ ତ ଆମର ତ ମୋ ପୁତ୍ର ଏଇଠି ଯାଉଚନ୍ତି ସାଢେ ସାତରେ ସାତଟାରୁ ନା ଆସୁଚନ୍ତି ଦିଇଟା ବେଳକୁ। ହ
ନାଇଁ ତାଙ୍କର ପା ଅଛି ତାଙ୍କର ପଠେଇଥିଲେ
ଆଉ ତାହାନେ ହେଇଥିବ ଅଙ୍କର ତାହାନେ ହେଇଥିବ ଆଉ। କୋଉ କୋଉ ସ୍କୁଲ ହଁ ସବୁ ସ୍କୁଲ ତ ନୁ କୋଉ କୋଉ ସ୍କୁଲରେ ହୋଉଚି ଆଉ ହୁଁ। ଆମର ବି ଆଜି କିଛି ପରିବା ନାହିଁ।
ଓହୋ।
କରିବି ଆଳୁ ବାଇଗଣ ପକେଇକି।
ହଁ ଅ ଆଳୁ ତରକାରୀ କରିଦିଅ ଆଳୁ ପାମ୍ପଡ଼ ତରକାରୀ ତ ତମର ଭଲ ହୁଏ ଆଉ।
ହୁଁ ଆଉ କଣ କରିଦବା ନହଲେ ଆଉ।
ହଁ ଆମର ଟିକେ ଡାଇବେଟିସ୍ ବି ବଢ଼ିଯାଇଚି ବୋଉଙ୍କର ଆଉ ଆଳୁ କୋଉଥିରେ ପକୋଉନୁ ନହେଲେ ମୁଁ ଆଳୁ ତରକାରୀ କରେ ଖାଉ ହୁଁ।
ଆମର ପାମ୍ପଡ ବୋଧେ ନାହିଁ କି କଣ।
ଓହୋ ହଁ।
ହୁଁ। ହୁଁ ହୋଉ ଆଜି ସ୍ନାନପୂର୍ଣ୍ଣିମା ଦେଖିଲୁନା ଜଗନ୍ନାଥଙ୍କ ଦର୍ଶନ କଲୁଣୁ?
ହଁ ଏ ମୋବାଇଲରେ ଦେଖୁଥିଲି ତ ତମେ ଫୋନ କଲ ଆଉ।
ହଁ ଲାଇଭ୍ ଦେଖୋଉଚି ତ ମୋବାଇଲରେ ବି ଆଉ।
ହଁ ଆଉ ଘରେ ଥିଲେ ଟିଭି ଦେଖିଥାନ୍ତି ତାପରେ ବି ଆମ ଟିଭି ଟା ପୋଡି ଯାଇଚି। ଆଉ। ସିଏ କଣ ଅଟୋମେଟିକ୍ ପିକ୍ଚର୍ କଟିଯାଇଚି ସେ ଡାକିଲୁ କଷ୍ଟମର୍ କେୟାର୍ ବାଲାଙ୍କୁ ଫୋନ ଙ୍ଗ କରିକି ଯେ ସିଏ ଆସିକି କହିଲେ ବାର ହଜାର ଟଙ୍କା ଖର୍ଚ୍ଚ ହବ। ମୁଁ କହିଲି ମୁଁ ଟିଭି ଟା କିଣିଚି ତେର ହଜାର ଆଉ ବାର ହଜାର ଦେଇକି ସଜେଇବି କାଇଁ ନୂଆଟେ ନ କିଣିବି କଣ ପାଇଁ।
ଏଲସିଡ୍ ନା ଏଲିଡି?
ନାଇଁ ଏଲିଡି।
ଏଲିଡି ଏ ଡିସପ୍ଲେ ଗଲେ ମାନେ ତ ଗ
ହଁ ସେ ପା କହିଲ କହିଲେ ବାର ହଜାର ଟଙ୍କା ଲାଗିବ। ମୁଁ କହିଲି ନାଇଁ ଥାଉ ମୁଁ ନୂଆ ଟେ ଆଣିବି ହାରି। ନା ମୁଁ ବି ପଚାରିଲି ମୁଁ କହିଲି ଗ୍ୟାରେଣ୍ଟି ଅଛି। କହିଲେ ନା ଗ୍ୟାରେଣ୍ଟି ନାହିଁ। ମୁଁ କହିଲି ତାହାଲେ କାଇଁ କରିବି ଏତେ ଟଙ୍କା
କରିବୁ ନୂଆ ଟେ କାଇଁ ଆଣିବୁନି। ମୋର ପା ସେମିତି ରହି ରହି ଖରାପ ହେଲା ତାପରେ ଯଦି ଦେଖେଇଲୁ ସେ କହିଲେ ନାଇଁ ଏଟା ପୁରା ଡିସପ୍ଲେ ଲାଗିବ ଆଉ। ଆଉ ଲଗେଇଲେ ବେସିଥିଲେ କିଛି ଅସୁବିଧା ନାହିଁ। ସେ ଗ୍ୟାରେଣ୍ଟି ଆମେ ଦେ ପାରିବୁନୁ ଆମେ ତାହାଲେ କଣ ଦରକାର କରିବ ଆଉ ଥାଉ।
ନାଇଁ ତା ଆଗରୁ ଯୋଉ ଟିଭି ସବୁ ବଡ ଟିଭି ଉରା ସେଇରା ଭଲ ପଡୁଚି ମ।
ଭଲ ପଡୁଥିଲା ଏନା ତାଙ୍କ ତଳ ଘରେ ରହିଗଲା ଗୋଟେ ବର୍ଷ ଛାଡିଦେଲେ ଲଗେଇଲୁନା ପାଣି ଫାଣି କାନ୍ଥରେ ପୁରା ଶୋ କରିକି ସେ ପୁରା ଖରାପ ହେଇଗଲା ଏଠି ଆଣିବି ଉପରେ ଲଗେଇଲା ବେଳକୁ ଟିକେ ଚାଲିଲା ତାପରେ କହିଲେ ଗାଁକୁ ବାବା ମା କଲେ ଗଲେ ଗାଁକୁ ନେଇଯାଅ ଗାଁକୁ ନେଇ ଗଲୁ ଲଗା ହେଲା ସାଉଣ୍ଡ ଟିକେ ଆଗ କିଛି ଦିନ ଚାଲିଲା ଭଲ ତାପରେ କହିଲେ ସାଉଣ୍ଡ ଆସୁନି। କିଛିଆଡୁ କେତେ ଲଗେଇବାର କେତେ ଘଣ୍ଟା ପରେ ସାଉଣ୍ଡ ଆସିଲା। ତାପରେ ହେଠୁ ଚିତ୍ର ଏବେ ଚିତ୍ର ରେ କଣ ଅସୁବିଧା କରୁଛି ଏମତି ଖରାପ ହେଇଗଲା ଟିଭି ଟା ଭଲ ଟିଭି ଟା ବଢିଆ ଚାଲି ଥିଲା ଦଶ ଏଗାର ବାର ବର୍ଷ।
ହଁ ଏଇ ଯୋଉ ଆଗରୁ ଯୋଉ ହାଣ୍ଡି ଭଳିଆ ଯୋଉ ସେଇଟା।
ନାଇଁ ନାଇଁ ବଡ ସେ ଇଲେକ୍ଟ୍ରି ବି ବଡ ଇଲେକ୍ଟ୍ରି ଟା।
ହଁ ସେଇଟା ବା ହଁ ହଁ ସେଇଟା ଆମେ ଯୋଉ ଥର ଗାଁ ଗାଁକୁ ଯାଇଥିଲୁ ନେଇକି ଯାଇଥିଲୁ ବା ଆମେ।
ହଁ ସେ ଆଉ ଗୋଟେ କଣ ନେଇଥିଲା ହଁ ସେଇଟା ସେଇଟା। ଆଉ ସେଟା ଗାଁ ରେ ଖରାପ ହେଲା ନାଇଁ ତଳ ଘରେ ଖରାପ ହେ ନାଇ ଚା ଆସିଲା ଉପର ଏ କରିବୁ। ଏ ଘରେ ରହିଗଲା ମୁଁ କିଛି କହିଲି ନି ଆଉ କଣ କହିବି ଏଟୁ ମା କ ପା ନେଇଯାଉଛି ବୋଲି। ଆ ବଡ ଥିଲା ରହିଲା ରହିଲା ଖରାପ ଭଲ ଆଉ। ନନା ତାକୁ ତିରିଶ ହଜାରରେ କିଣିଥିଲେ। ଏଟା ନନା ଆଣିଥିଲେ ନନା ମୋ ବାହାଘର ପୂର୍ବରୁ।
ଓହୋ। ହଁ ସେଇଟା ତ ସେଇ ତଳ ମାଟି ଘରେ ତମର ଲାଗିଥିଲା ବୋଧେ ଯୋଉଟା ନା?
ହୁଁ ହୁଁ। ମୋଟି ପଟାକ ରହରେ ଖରାପଲାଣି।
ହଁ ହଁ ବା ତାପରେ ଆଜିକାଲି ଯୋଉ ତା ଭିତରେ ଯେଉଁ ପାର୍ଟସ୍ ଦେଉଛନ୍ତି। ଚାଇନା ପାର୍ଟସ୍ ସେ ଥରେ ଗଲେ ସରିଲା।
ଯଦି ଯୋଟ ରନିଂ ହେଲା ହେଲେ ଚାଲିଲା ଚାଲିଲା ଭଲ ତ।
ହଁ ଆ ରଥଯାତ୍ରା କୁ ଯାଉଛ ବୁଲି?
ରଥଯାତ୍ରୀକୁ ତ ଯାଉ ଯାଉନ କିନ୍ତୁ ଏଇ ସ୍ନାନ ପୂର୍ଣ୍ଣିମା ପରେ ଯୋଉ ସ୍ନାନ କହୁଛି ବଡଦାଣ୍ଡରେ ଥିଲାବେଳେ ଯୋଉ ଅ ସୁନାବେଶ ପରଦିନ ଯାଉ ଦର୍ଶନ କରିକି ଆସୁ। ଦେଖିବା ଏ ବର୍ଷ କଣ ହଉଚି? ଯିବାକୁ ତ ପ୍ଲାନ୍ ଅଛି ହୁଁ ଭଲ ଲାଗେ ବ ବଡ ଠାରକୁ ଦେଖିବ ପୁରା ଆରାମ ସେ ଖୋଲା ଆଖିର ବଡ ବଡ ଠାକୁର ଯିବୁ ଦର୍ଶନ କରିକଲେ ଆସିବୁ ଟିକେ ଭଲ ଲାଗିବ।
ନବ କେ ପେ ଦେଖିତ ଆଉ ଏମିତିରେ ତ ଗଲେ ମନ୍ଦିର ଭିତରେ ହାତ ଖଣ୍ଡେ ଦେଖା ହଉଥିବ ଆଖି ଟିକେ ଦେଖା ହଉଥିବ।
ଗୋଟେ ପାଟ ଦେଖାଗଲେ ଗୋଟେ ପାଟ ଦେଖାଯାଉନି ଏଇଟା ପୁରା ସ୍ଵତନ୍ତ୍ର ଦେଖିବ ତିନି ଠାକୁରଙ୍କୁ ରଥରେ।
ହଁ ଯାହାହେଲେ ବି ଭିଡ ରହୁଥିବ ନା।
ଭିଡ ନା ବଡଦାନ ତ କେଡ ବଡ। ଏତେ ଭିଡ ନୁହେଁ ଚଳିବ ମନ୍ଦିର ଭିତରେ ଯୋଉ ଭିଡ ବାହାରେ ଏତେ ବୁଡା ନଁ ଫ୍ରି ରେ ଖୋଲାରେ ଦେଖିବ ଯେତେ ଦୂରରୁ ଦେଖିପାରିବ ସେତେ ପାଖରୁ ଦେଖିପାରିବ।
ହଁ ହଁ। ହାଇଁ ଆମର ଯୋଗ ଫିଟୁଛି ଦେଖିବା ଆଉ ଚେଷ୍ଟା କରିବା ଯିବାକୁ ଏଇ ବର୍ଷ ଆଉ।
ହଁ ମୁଁ ତଥାପି ତିନି ବର୍ଷ ଖଣ୍ଡେ ଗଲିଣି ବୋଧେ। ଆପେ ସା ହଁ ଲଗା ହଁ ଲଗାତର ନୁହେଁ ଆଉ କଣ। ନନାଙ୍କ ସାଙ୍ଗ ଆମେ କଣ ଜାଣିଥିଲୁ ନନାଙ୍କ ସାଙ୍ଗ ଗୋଟେ ବର୍ଷ କହିଲେ। ଗଲେ ଆଉ ଅ ଚାଲୁନ ବଡ଼ଦାଣ୍ଡ ରେ ଠାକୁର ଅଛନ୍ତି ସୁନାବେସ ପରଦିନ ଗଲେ ପୁରୀ ଦେଖି ଦେଖ ଏଇନା ରଥଯାତ୍ରା ଦିନଠୁ ପୁରା ଲାଗିଯିବ ଭିଡ ସେ ପୁରା ସୁନାବେଶ ପର୍ଯ୍ୟନ୍ତ। ଲୋକ ସବୁ ଦର୍ଶନ କରି ଆସିବେ ସୁନାବେଶ, ସୁନାବେଶ ପରେ ସବୁ ଯିଏ ଯୁଆଡେ ପଳାନ୍ତି, ପୁରା ଫାଙ୍କା ଯାହା ଏଇ ପାଖାପାଖି ଲୋକ ଟିକେ ଯିବେ ଦର୍ଶନ କରିବାକୁ ଆଉ। ମତେ ଆଙ୍କ ସାଙ୍ଗ କହିଲେ ଚାଲୁନା ଦର୍ଶନ କରିକି ଆସିବା, ଆମେ ଯାଇଥିଲୁ ପ୍ରଥମ ଥର ଟ୍ରେନରେ। ନା ନା ମୁଁ ଝିଅ, ତାଙ୍କ ପିଲାମାନେ ଯାଇଥିଲୁ ଦର୍ଶନ କରିବା ପାଇଁ। ତା ପର ବର୍ଷକୁ ତ ସେମିତି ଆଉ କହିଲେ ଟ୍ରେନରେ କଣ ଯିବା, ବାଇକରେ ପଳେଇବା। ବାଇକରେ ଯାଇକି ରୋସନ କରିକି ଫେରୁ ଆଉ।
ଆ ବାଇକରେ ବି ଗଲେ ଭଲ ନିଜ ସ୍ୱାଧୀନ।
କିନ୍ତୁ ଏବେ ଯୋଉ ଖରା ହଉଛି, ଆଉ ଖରାରେ ଯାଇ ହବ କି ନାହିଁ କହିହଉନି।
ନାଇଁ ସେତେବେଳେ ଦଉ ପାଗ ହେଇଯିବଣି ଖରାଦିନ ସରିଲା ରଜ ସରିଲା ଆଉ।
ହଁ।
ଯୋଉ ଗାଁକୁ ଯାଇଥିଲ?
ହଁ ରଜକୁ ଗାଁକୁ ଯାଇଥିଲି। ରଜକୁ ଗାଁକୁ ଯାଇଥିଲି ଯେ, କିନ୍ତୁ ଆଉ କଣ ରଜ ରଜ ପରେ ପରେ କିନା ମୋ ଆଇ ଚାଲିଗଲା ଯେ ବହୁତ୍ ଦୁଃଖ ସମୟ ହେଇଗଲା ଦୁଃଖ ଗୋଟେ ଖବର ଆଉ।
ଓ ହୋ।
ହୁଁ ରଜ ରଜ ସରିଲା ଯୋଉଦିିନ, ବସୁମତୀ ନା ନା ସେଇଦିନ ରାତି ସାଢେ ସାତଟା ବେଳକୁ ଚାଲିଗଲା ଆଉ।
ଓ ହୋ କଣ ଦେହ ଖରାପ ଥିଲା?
ହଁ ଦେହ ଖରାପ ଥିଲା ପୁରା।
ଓ ହୋ ଏ ବୟସ ହେଇଯାଇଥିବ ତ?
ଚଉସ ଅଠସ୍ତରୀ ବର୍ଷ ହେଇଥିଲା।
ହଁ - ହଁ।
ହୁଁ।
ଆଉ ସେଏ ସେତେବେଳେ ସେମିତିଆ ଖାଦ୍ୟ ଖାଇଥିଲେ ବୋଲି ଅ ଅଠସ୍ତରୀ ବର୍ଷ ଗଲେ, ଆମେ ଦେଖ ପଚାଶ ଯାଏ ଯିବା କି ନାହିଁ?
ସେଇଆ ପରା, ଆମେ ତ ଖାଇଲେ ସବୁ ଭେଜାଲ ଜିନିଷ
ହଁ ସିଏ ସେତେବେଳେ ଖାଦ୍ୟ ଖାଇଥିଲେ ବୋଲି ଅଠସ୍ତରୀ
ଆଉ ଦେଶୀ ଖାଦ୍ୟ ସବୁ ଗାଈ କ୍ଷୀର, ଦେଶୀ ଗାଈ କ୍ଷୀର, ଗୁଆ ଘିଅ ଆଉ ବାଡିର, ବାଡିର ଭଲ ପନିପରିବା, ଡାଲି, ଚାଉଳ, ନାଲି ଚାଉଳ ଭାତ, ଦେଶୀ ଚାଉଳ ଏବେ ତ ପଲିସି ଚାଉଳ, ପଲିସି ଡାଲି ଆଉ।
ଧାନ ବସେଇକି ଚାଉଳ କରୁଥିଲେ। ବାରି ବଗିଚାରେ ଜହ୍ନି, ବାଇଗଣ, ଆଳୁ ସବୁ ଲଗଉଥିଲେ ।ଆଉ ଏବେ ତ ସବୁ ମେଡ଼ିସିନ ଖାଦ୍ୟ ଖାଇଲେ। ସେଇଥିପାଇଁ ଘରେ ଘରେ ରୋଗ ଆଉ।
ସେଇଆ ପରା।
କେତେ ଭଲ ଅଛି କହୁନ?
ହୁଁ ନା ବହୁତ ଷ୍ଟ୍ରଙ୍ଗ। ବହୁତ ସବଳ ଥିଲେ ସେମାନେ।
ହଁ ଆଉ ସେତେବେଳେ ଯେମି ବଳଦରେ କାମ କରୁଥିଲେ ଯାଇକି ଲୋକ, ଏବେ ତ ନେଇଯାଉଛନ୍ତି, ମେସିନ୍ ସବୁ ବାହାରିଲା।
ମଣିଷ ସବୁ ପଳେଇଲା, ଶଗଡ କାଇଁ? ସେ ଶଗଡ଼ କାଇଁ?
ହଁ କିଛି ତ ନାହିଁ ଶି ଏଇ ଶିଳରେ ବି ଲୋକ ଆମେ ମାନେ
ହଁ ପରା। ଯେତିକି ଆମେ ଯେତିକି ଆଧୁନିକ ଯନ୍ତ୍ରପାତିର ଉଦ୍ଭାବନ ହେଲା। ମଣିଷ ସେତିକି କଣ ଅଳସୁଆ ହେଇଗଲା।
ଅଳସୁଆକୁ ଅଳସୁଆ ହେଲାବେଳୁ, ରୋଗ ମାଡ଼ି ବସିଲା ଆଉ। ଆଉ ରୋଗ ମାରିଲା ବେଳୁ, ମେଡିକାଲ ଚାଲ ମେଡିସିନ ଖା ଚାଲ
ଆଉ କଣ? ମାନେ ଶାରୀରିକ କାର୍ଯ୍ୟ ଆଉ ନାହିଁ ଲୋକମାନଙ୍କ ଭିତରେ ପୁରା କମ୍
ଆଉ ସେଥିପାଇଁ ଦେଖିବ ବେଶୀ ଗୋଡ ହାତ ବିନ୍ଧା ବସି ରହିଲା ବେଳୁ ହଁ, ସେମାନେ କେତେ କାମ କରୁ ମୋ ବାପାହେରିକା କେତେ କାମ ବିଲ ଆଡୁ ବୁଲି ବୁଲି ଆସିବେ, ଦିନେ କହିଦେବେନି ଆମ ଗୋଡ଼ ଟାକୁ ଟିକେ ଘସିଦିଅ । ନା କେବେ? ଆମର ଆଉ ଏଠି ବସି ବସିକି ନ ଘସି ଦେଲେ ସଇଲା।
ସେଆ ପରା, ଆରେ ମଉସାଙ୍କ ଦେହ ଭଲ ମାନେ ଏତେ କାମ କରନ୍ତି ବିଲ ବାଡି ବଗିଚା କାମ
ସବୁ ମାନେ ଦିନ ଯାକ ଚାଲୁଥିବେ ଆସିଲା ବେଳେ ପୁରା ଗୋଡ଼ ଶୀର ଠିଆ ହୋଇଥିବ କେବେ କହିଦେବେନି ମୋତେ ଟିକିଏ ଆଉଁସି ଦିଅ ।
ଯା ବ ଟେ ହୁଁ ।
ଖାଇବେ ଗଣ୍ଡେ ତାଙ୍କର ଯିବେ ବସିବେ, ତାପରେ ନିଦ ନାଗିଲେ ଶୋଇବେ, ପୁଣି ସକାଳ ଚାରିଟା ବେଳେ ସ ପାଞ୍ଚଟାରୁ ଉଠିବେ ପୁଣି ବିଲ ଆଡେ ଚାଲିବେ ।
ଯା ଆ ଆଣ୍ଠୁ ଗଣ୍ଠି ଅସୁବିଧା କିଛି ହଉନିନା? ଆଣ୍ଠୁଗଣ୍ଠି ଅସୁବିଧା କିଛି ହୁଏନି?
ନାଇଁ ମଝିରେ ବାହାରି ଥିଲା, ସେ ମେଡ଼ିସିନ ଇଏ ଖାଇବାରେ ମୋ ମାମୁଁ ପୁଅ ଜଣେ ଅଛି ଆୟୁର୍ବେଦିକ ଇଏର ହଁ ମୁଦିଇଏର ମୁଦିକେୟାର ସିଏ ସେଇଥିରେ କଣ ଦେଲେ ତ କମିଗଲେ ଆଉ
ଓହୋ, ଆ ମୋ ବୋଉଙ୍କର ଏବେ ଅସୁବିଧା ବାହାରିଛି ମ ଡାହାଣ ହାତ ଟା ଖାଲି ଝିମଝିମ୍ ମାରୁୁଛି ବାଁ ବାଁ ହା ର କାଣି ଆଙ୍ଗୁଠି ଉପରୁ ତିନିଟା ଆଙ୍ଗୁଠି ବିଲକୁଲ ଫିଲ୍ ହିଁ ହଉନି ।
ବି ଟୁଏଲଭ ଯେଉଁ ଭିଟାମିନ୍ ତାଙ୍କର ଅଭାବ। ଦେଖିବ ଟେଷ୍ଟ କରିବ, ସେଇଟା ହିଁ ତାଙ୍କର ଅଭାବ ଥିବ, କାରଣ- ମୋର ଏମିତି ହେଉଥିଲା, ମୁଁ ଟେଷ୍ଟ କଲାବେଳେ ମୋର ପୁରା ଲୋ ହୋଇ ଯାଇଥିଲା ବି ଟ୍ୱଏଲଭ୍ ।
ମାନେ ହାତ ତିନିଟା ଆଙ୍ଗୁଠି ବିଲକୁଲ
ମାନେ ମୋର ଗୋଟେ ହାତ ପୁରା ଫିଲ୍ ହୁଏନି ପୁରା ମାନେ କେମ୍ପା ଭଳିଆ ହେଇଯାଏ। ଆଉ ପାଦ ଏଗୁରା ଖାଲି ଝିମି ଝିମି ହବ ।
ହଁ ଝିମ ଝିମ ହଉଚିତ।
ସେରା ବିଟ୍ୱୱେଲ୍ଭ।
କଣ ତୁ ଖାଇକି ଭଲ ହେଲୁ?
ସେ ମେଡ଼ିସିନ ଗୋଟେ ଦେଲେ ଭିଟାମିନ୍ ବି ଟୁଏଲଭର ମେଡ଼ିସିନ ଦେଲେ ସପ୍ତାହ କୁ ଗୋଟେ ନାଖା ଖାଇଲି ମାସେ ଚାରିଟା, ତାପରେ ଏବେ ପୁରା ଠିକ୍ ଠାକ୍।
ଆଗୁଆ କହିବୁ ନହେଲେ ଆଉ
ହଁ ନାଇଁ ଟିକେ ତଥାପି ଟେଷ୍ଟ କରିଦେବେ, ନନା ଙ୍କୁ କହିକି
ହଉ ହଉ ହଉ
ହଉ ଟିକେ ଏବେ ରଖୁଛି ଆଁ, ପରେ ଫୋନ୍ କରିବି ଆଉ
ହଉ ହଉର ।